ହାଲୋ।
ଶୁଭୁଚିନା।
ଆଜ୍ଞା ନମସ୍କାର।
କଣ କରୁଚନ୍ତି?
ଏ ବସିଥିଲି ଆଉ।
ହଁ ହଁ ନମସ୍କାର।
ଆଉ ଆପଣ।
ମୁଁ ବି ଏଠି ବସିଥିଲି ବାହାରେ ଆମର ତ କରେଣ୍ଟ ନାହିଁ। ତ ସେଥିପାଇଁ ବାହାରକୁ ପଳେଇ ଆସିଥିଲି ବସିଥିଲି ଗୁଳୁ ଗୁଳି ଟିକେ ଲାଗୁଥିଲା ତ।
ଓହୋ।
ସେଥିଲାଗି ଆଉ ଆପଣ ବସ ଚିନ୍ତି ଘରେ ନାଇଁ ନାଇଁ ଆଜି ମେଘ କ ହେଇନି। ହେଇଥିଲା ତଥାପି ଚାରିଟା ବେଳକୁ ବୋଧେ ହେଇଥିଲା ଚାରିଟା ପୂର୍ବରୁ ହେଇ ଥିଲା ଆଉ ତାପରେ ତ ହେଇନି। ଆଉ ଆପଣଙ୍କର ସେପଟେ ହଉଚି ନା ନାହିଁ।
ହଁ ହଁ ହଉଥିଲା ଏବେ ଛାଡି ଯାଇଛି ଆଉ।
ହୁଁ ହୁଁ ଆଛା ଆଉ ଖିଆପିଆ କଣ ହେଇଥିଲା?
ଟିଫିନ୍ ହେଇଥିଲା ଚା, ବିସ୍କିଟ୍
ଆଛା। ମୁଁ ଖାଇଥିଲି ବରା ଆଉ ଆଳୁଚପ ଖାଇଥିଲି ସନ୍ଧ୍ୟାବେଳେ।
ଅହ ଆଉ ଆପଣ କଣ ଯୋଉ କହୁଥିଲେ? ଏମ୍ ସି ଏ ପାଇଁ ଯଉଁ ଆଡ଼ମିସ ଫାଡ଼ମିସନ୍ କେଉଁଠୀ କଲେ ନା ନାହିଁ?
ନାଇଁ ଏମ ସିଏ ଏ ପାଇଁ ତ ଆଡମିସନ କରିନି ଏବେ ତ ଆପଣ ଜାଣିଥିଲେ କି ଯେମିତି ଜାଣିଥିଲେ କି ମୁଁ ଏକ୍ଜାମ ଦେବାକୁ ଯାଇଥିଲି ଏଇ ଜୁନ୍ ମାସରେ ହେଲା। ଓ ଯେ ଇ ର ଯଉ ଏଣ୍ଟ୍ରାନ୍ସଟା ପକେଇଥିଲି ସେଟା ଦେଇକି ଆସିଥିଲି। ତାପରେ କିଛି ହୁଁ ଗୋଟେ ମାସ ଖଣ୍ଡେ ପରେ ଗୋଟେ ମାସ ପରେ ଗୋଟେ ମାସ ନୁହଁ ତଥାପି କିଛି ଦିନ ପରେ ତାପରେତା ରେଜଲ୍ଟଟା ବାହାରି ଆସିଥିଲା। ଆଉ ସେଇ ରାଙ୍କଟା ଆସିଥିଲା ଆଉ ସେଥିପାଇଁ ମୁଁ ତାପରେ ପକେଇ ଓ ଯେ ଇ କାଉନସିଲିଙ୍ଗରେ କେତେଟା କଲେଜ ଦେଇଛି। ଦେଖିବା କଣ ହଉଛି ଆଉ। ପକେଇଛି ଯୋଉ କଲେଜରୁ ଆସିବ ସେଇଠି ଆଡମିସନ କରିଦେବି ଭାବିଛି ଆଉ। ଆଉ ଏମିତିରେ ମୁଁ ଭାବୁଥିଲି ଡିଷ୍ଟାନ୍ସ କରିବାକୁ ଯଦି ଗଭର୍ଣମେଣ୍ଟରେ ହେଇଯିବ ଆଉ ଆମେ ଡିସ ଡିଷ୍ଟାନ୍ସରେ କାହିଁ କରିବା?
ଓହୋ
ଆଜ୍ଞା
ଗଭର୍ନମେଣ୍ଟରେ କଲେ ଭଲ ମିଳୁଛି
ଗଭର୍ଣମେଣ୍ଟ ରେ କଲେ ଆପଣ ଯେମିତି ଜାଣିଥିବେ କି ଆମଙ୍କର କମ ପଇସାରେ ହେଇଯିବ। ସମସ୍ତଙ୍କର ତ ପଇସା ପ୍ରୋବ୍ଲେମ ନା ଆଜିିକାଲି। ଥୋଡି ନା ଆମର ସେମତି ବହୁତ ପଇସା ବାଲା ସେମିତି ହେଇଯିବ କି ଆମେ ପ୍ରାଇଭେଟରେ କରିପାରିବା। ପ୍ରାଇଭେଟରେ ହଁ ହେଇପାରିବ କିନ୍ତୁ ବହୁତ ପଇସା ଲାଗିବ ପ୍ରାଇଭେଟରେ। ତ ସେଥିପାଇଁ ସରକାରୀ ଏ କଲେଜରେ ହେଇଗଲେ ଟିକେ ଭଲ ହୁଅନ୍ତା।
ଆଜ୍ଞା ଗର୍ମେଣ୍ଟରେ ବି ଆପଣଙ୍କ ଭଲ ମାନେ ଯଉମାନେ ଆଇ ଆଇ ଟି ରୁ ମାନେ ଶିକ୍ଷା ଗ୍ରହଣ କରିକି ଆସିଥିବେ ସେମାନେ ତମକୁ ତାଙ୍କ ସେଠି
ଠିକ୍ ସେ ଶୁଭୁ ନାହିଁ। ନଏଜ୍ ଆସୁଛି ସେପଟୁ ତ। ଏଇ ବର୍ଷା ଦିନ ପାଇଁ ବୋଧେ ବେଙ୍ଗ ବୋବଉଛନ୍ତି ତମ ସେପଟେ?
ଆଜ୍ଞା ବର୍ଷା ହେଉଛି ତ ସେଥିପାଇଁ ଚାରିଆଡ଼େ ପାଣି ହେଇଛି ଯେହେତୁ କି ସେଥିପାଇଁ ଟିକେ ସାଉଣ୍ଡ ହଉଥିବ। ବସିଛି ଆଉ।
ହୁଁ ହୁଁ ଆଚ୍ଛା ଆଉ ଆପଣ କଣ କହୁଥିଲେ
ହଁ ମୁଁ କହୁଥିଲି ସେ ଭଲ ସିଟି କୁ ସେଠି ମିଳିବେ ନା ଗଭର୍ଣମେଣ୍ଟରେ
ହଁ ସେଟା ତ ଠିକ କଥା କିନ୍ତୁ ସବୁ ଗମେଣ୍ଟରେ ସେ ପ୍ଲେସମେଣ୍ଟ ଏଟା ରହୁନି କିଛିଟା ଭଲ ଭଲ ଗଭମେଣ୍ଟ କଲେଜ ଅଛି ଯୋଉଥିରେ କି ପ୍ଲେସମେଣ୍ଟ ଭଲ ରହୁଛି ତ ସେଥିପାଇଁ ଦେଖିବାକୁ ପଡିବ ରିଙ୍କ ୱାଇଜ ସେ କୋଉ କଲେଜ ନବ ଆମକୁ ନବନି ସେଟା ତାଙ୍କ ଉପରେ ନିର୍ଭର କରେ ତ ଆମେ ଆମ କାମ କରିଚାଲିବା ସିଏ ତେଣିକି ସିଏ ଯା ଥିବ ହବାର ଥିବ ସେଇଟା ହବ ଆଉ
ଆପଣଙ୍କର କେତେ ଟଙ୍କା ବ୍ୟାଙ୍କ ଥିଲା
ମୋର ଉଣେଇଶହ ଛବିଶ ଥିଲା
ଓହୋ ଭଲ ତ ଅଛି
ଦେଖିଆ ଆଶା ତ ଅଛି ସମସ୍ତେ କହୁଛନ୍ତି ହେଇଯିବ ଗଭର୍ମେଣ୍ଟ କଲେଜରେ ଦେଖିବା ତେଣିକି ଭଗବାନଙ୍କ ଇଚ୍ଛା ଆଉ।
ହୁଁ ଭଲ ଭଲ ହେଇଗଲେ ଭଲ।
ସବୁ କିଛି ତ ଆମ ହାତରେ ନଥାଏ ନା ସେଥିଲାଗି ଦେଖିଆ।
ଆଜ୍ଞା। ଆଉ ଘରେ ସବୁ କେମିତି ଅଛନ୍ତି
ହଁ, ଘରେ ତ ସମସ୍ତେ ଭଲ ଅଛନ୍ତି। ଆଉ ଆପଣଙ୍କ ଘରେ
ସମସ୍ତେ ଭଲରେ ଅଛନ୍ତି, ଜେଜେ ମାଆଙ୍କ ଦେହ ଟିକେ ଖରାପ ଆଉ।
ଆଚ୍ଛା ଜେଜେମାଙ୍କର କଣ ହେଇଛି କି
ତାଙ୍କର ଟିକେ ବୟସ ଅଧିକ ହେଗଲାଣି ସେଥିପାଇଁ ଟିକେ ଦେହର ଦୁର୍ବଳତା ଆଉ ଖାଇ ପିଇ ପାରୁନାହାନ୍ତି ଭଲସେ ପାଟି ଖାଇ ଯାଉଛି। ଏମିତି ରେ ଅସୁବିଧା ହଉଛି ବେଶୀ ବି ଭଲ ଜିନିଷ ଖାଇପାରୁନାହାନ୍ତି ଖାଲି ଭାତ ସହିତ ଟିକେ ଡାଲି ଟିକେ ରାଗିବା ଜିନିଷରେ ଖାଇପାରୁନାହାନ୍ତି
ଆଚ୍ଛା, ଆଉ ତାଙ୍କୁ ମେଡିକାଲରେ ଦେଖେଉନାହାନ୍ତି।
ଅଜ୍ଞା, ସେ ସେ ଜଣେ ମାନସିକ ରୋଗୀ ସେଥିପାଇଁ ସେ ମେଡିକାଲ ଯାଇପାରିବେ ନାହିଁ।
ଆଚ୍ଛା। ଓ ହ ତାଙ୍କ ମାନସିକ ସନ୍ତୁଳନ ତାହେଲେ ଠିକ ନାହିଁ।
ନାଇଁ ସେଥି ପାଇଁ ଟିକେ ଆମେ ଅସୁବିଧାର ସମ୍ମୁଖୀନ ହଉଛୁ।
ତଥାପି ଦେଖିକି ଟିକେ ତାଙ୍କୁ ନେଇଯାଆନ୍ତୁ ଡାକ୍ତରଖାନା ବୁଝେଇ ସୁୁଝେଇ।
ସେ ତ ଜମାରୁ ଯିବାକୁ ବି ନାରାଜ।
ହୁଁ ହୁଁ, ଯିବାକୁ ସେ ପ୍ରସ୍ତୁତ ନାହାଁନ୍ତି ତାହେଲେ।
ନାହିଁ।
ତଥାପି ଟିକେ ଚେଷ୍ଟା କରନ୍ତୁ ଆଉ କଣ କରିବା ତାଙ୍କ ପାଟି ଫାଟି ଆପଣ ତ କହୁଛନ୍ତି ଖାଇଗଲାଣି ତାଙ୍କ ଦେହ ଭଲ ନାହିଁ।
ଆଜ୍ଞା।
ତ ସେ
ବହୁତ ଚେଷ୍ଟା କରୁଥିଲୁ ଏବେ ବି କରୁୁ ଚୁ ହେଲେ ବି ସେ ରାଜି ହେଉନାହାନ୍ତି ଯିବା ପାଇଁ।
ଓହୋ। ତାଙ୍କର ବୋଧେ ବହୁତ ବୟସ ହେଇଯିବଣି ସେଥିପାଇଁ ତାଙ୍କ ମୁଣ୍ଡ ଏତେ କିଛି କାମ କରୁନି।
ବୟସ ହୋଇଗଲାଣି ଅଧିକ ଆଉ ସେଥି ପାଇଁ ଆଉ।
ଆଚ୍ଛା। ଆଉ ଆପଣ କଣ ଖାଇଥିଲେ?
ଖାଇଥିଲି ପା ଯୋଉ ଆମର ବିସ୍କିଟ ଖାଇଥିଲି। ଆପଣ ଦିଥର ପଚାରିଲେଣି ତଥାପି
ହ ଆଚ୍ଛା ମୁଁ ଭୁଲି ଯାଇଛି। ହଁ ଏତେ ଲକ୍ଷ୍ୟ କରନି ଟିକେ ଅନ୍ୟ ମନସ୍କ ହୋଇଯାଇଥିଲି ତ ସେଥିଲାଗି।
ଆଜ୍ଞା ଆ ଠିକ୍ ଅଛି।
ସେଥିପାଇଁ ମୁଁ ଆପଣଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି।
ଆଜ୍ଞା ଆଜ୍ଞା।
ଆଉ କଣ ଖବର କୁହନ୍ତୁ?
ଆଜ୍ଞା ଖବର ସବୁ ଭଲ ଆଉ।
ଆଛା। ଆଉ ତାହେଲେ ଆପଣଙ୍କ ଦେହ ସବୁ ଭଲ ଅଛି ନା?
ଆଜ୍ଞା ଆଜ୍ଞା ଦେହ ଠିକ ଅଛି। ଭଲ ଅଛି ଆଉ ଆପଣଙ୍କର?
ଭଲ ଅଛି ଭଗବାନଙ୍କ କୃପା ସବୁ।
ଆଜ୍ଞା। ଓ ହୋ। ଆପଣଙ୍କ ମେଘ କେମିତି ହଉଛି?
ଆମ ଏପଟେ ବର୍ଷା ତ ହଁ ଆଜି ସକାଳେ ପାଗଟା ଭଲ ଥିଲା। ଖରା ହୋଇଥିଲା ତ ବାରଟା ଯାଏ ମଧ୍ୟ ବାରଟା ପର୍ଯ୍ୟନ୍ତ କିଛି ବର୍ଷା ହୋଇନଥିଲା ଆଉ ଖରା ହେଇଥିଲା ଭଲ ପାଗ ଥିଲା ଠିକ ଠାକ ଥିଲା। ଆଉ ତାପରେ ବର୍ଷା ହୋଇଥିଲା। ଚାରିଟା ପୂର୍ବରୁ ସିଏ ଆଉ ବର୍ଷାର କିଛି ଦେଖା ଦର୍ଶନ ନଥିଲା।
ଓହୋ। ଭଲ ବର୍ଷାପାଗରେ ଟିକେ ଛଣାଛଣି କରିକି ଖାଇଲେନି। ବର୍ଷାଦିନେ ଟିକେ ଛଣାଛଣି କରିକି ଖାଇଥିଲେ ଭଲ ହେଇଥାନ୍ତା।
କୋଉ ଦିନ ଛଣାଛଣି କରି ଖାଇବେ?
ବର୍ଷା ଦିନେ।
ଆଚ୍ଛା ହଁ ଏଇ ବର୍ଷା ପାଗ ହେଲେ ତ ଛଣାଛଣି କରିକି କିଛି ଗରମ ଗରମ ପକୁଡ଼ି। ଚା ସବୁ ଖାଇବାକୁ ଭଲ ଲାଗେ ନା ବହୁତ ଇଚ୍ଛା ବି ହୁଏ।
ହଁ।
ସେଟା ତ ସମସ୍ତିଙ୍କର ହୁଏ ଆଉ।
ଆଜ୍ଞା।
ହଁ ହୁଁ ଆଉ ଆପଣଙ୍କର ପଢାପଢି ଚାଲିଛି ନା ନାହିଁ?
ଆଜ୍ଞା ଚାଲିଛି ପଢାପଢି। ଏବେ ସଇଲା ଆମର ମାଷ୍ଟର ଡିଗ୍ରୀ ସଇଲା କମ୍ପ୍ୟୁଟର ଆପ୍ଲିକେସନରେ।
ଆଜ୍ଞା।
ତ ଏବେ ହାଇଦ୍ରାବାଦ ଯିବି ଆଉ। କିଛି ଏଆଇ ରିଲେଟେଡ଼୍ କୋର୍ସ କରିବୁ ଯଉଟାକି ଭବିଷ୍ୟତ ପାଇଁ ଦରକାର।
ହୁଁ। ଆଉ ଏକୁଟିଆ ଯିବେ ନା ଆଉ କିଏ ଯିବେ ଆପଣଙ୍କ ସହିତ?
ନାଇଁ ନାଇଁ ମୁଁ ଆଉ ସାଙ୍ଗ ଦୁଇ ଜଣ ମାନେ ଯିବେ।
ଆଛା ଆଚ୍ଛା। ଆଉ ମିଶିକି ତାହେଲେ ଯାଉଚନ୍ତି ସାଙ୍ଗମାନେ ଆଉ।
ଆଜ୍ଞା।
ଆଉ ମିଶିକି ପଢା ପଢି କରନ୍ତୁ ଦେଖିବା ଯାହା ହବାର୍ ଥିବ ତ ହବ ଭଗବାନଙ୍କ ଦୟାରୁ କିଛି ଗୋଟେ ଚାକ୍ କିରି ହୋଇଗଲେ ଭଲ ହୁଅନ୍ତା।
ଆଜ୍ଞା ଆଜ୍ଞା।
ଚାଲୁ ଅଛି କାମ ଚାଲୁ ଅଛି ତାପରେ ଦେଖାଯାଉ କଣ ହଉଛି ଚେଷ୍
ହଁ ଚେଷ୍ଟା କୁ ଜାରି ରଖନ୍ତୁ ଆଉ ହାର କେବେ ମାନନ୍ତୁନି।
ହଁ।
ଆଉ ରାତିରେ କଣ ଭୋଜନ ହବ?
ଆମର ରାତିରେ ଏଇ ଏ ମା କଣ ବନଉଚନ୍ତି ରୁଟି ଅଟା ଚକଡ଼ି ଦେଇଚନ୍ତି। ତ ରୁଟି ହବ ଆଉ ଭଜା ପାଇଁ ପରିବା ସବୁ କଟା ହେଇକି ଥୁଆ ହେଇଚି ଆଉ। ଭଜା କରିଦବୁ। ଆପଣଙ୍କର?
ଆମର ଟି ଟିକିଏ ଚିକେନ୍ ଆଣିଥିଲେ ବାବା ସେଇଟା ଖାଇବୁ ଆଉ ରୁଟି ଚିକେନ୍।
ଚିକେନ କିଏ କରିବେ?
ଚିକେନ୍ ମା ରାନ୍ଧିବେ।
ଆଚ୍ଛା।
ଆଉ ହଉ ଆପଣ ରଖନ୍ତୁ ଠିକ୍ ଅଛି।
ହଉ ହଉ।
ଧନ୍ୟବାଦ।
ରାଧେ ରାଧେ।